ହାଲୋ।
ହାଲୋ।
ହଁ କଁ କରୁଚନ୍ତି?
ଏଇଠି ବସିଚି, ବାହାରେ ଟିକେ ଆଉ।
ହୁଁ-ହୁଁ।
ଆପଣ କଣ କରୁଚନ୍ତି?
ମୁଁ ଏଇ ଘରେ ଶୋଇଥିଲି ଆଉ।
ଉୁଁ- ହୁଁ ଆଉ ମେଘ ଛାଡି ଯାଇଛି?
ହଁ ବର୍ଷା ଏନିଆ ଛାଡି ଯାଇଛି।
ହୁଁ।
ଆପଣ
ମୁଁ ଛାଡି ଯାଇଛି।
ବର୍ଷା ହଉ
ହଁ ହଉଥିଲା, ଛାଡି ଯାଇଛି ଏବେ।
ହୁଁ-ହୁଁ।
ହ ଆଉ କଣ ଖାଇଛନ୍ତି?
ନାଇଁ ସେଇ ସକାଳେ ଖାଇଥିଲି ରୁଟି, ଆଳୁ ଭଜା ଖାଇଥିଲି ଆଇନିଆ ଖାଇନି, ଖାଇବା ଆଉ।
ହୁଁ-ହୁଁ ଆଉ ରୋଷେଇ କଣ-ଙ୍କ
ଆଜି ତ କେହି ଖାଇନାହାନ୍ତି, ସମସ୍ତେ ଖାଇ ସାରିଲେଣି ମୋ ବାପ୍ ମୋର ଖାଇବୁନିଆ ସାଙ୍ଗ ହେଇକି ଆଉ, ଖାଇନୁ ଖାଇବୁ ଆଉ।
ଓହୋ, ଆଉ ଆଉ କଣ ରୋଷେଇ ହେଇଛି ତମର ଆଜି?
ମୁଁ କହିଲି ଆମର ଆଜି ଅଣ୍ଡା ତରକାରୀ ହେଇଛି, ମୁଁ କହିଲି ଆପଣ ଖାଇସାରିଲେଣି କି?
ହଁ ଆମର ଏ ଯୋଉ ମନ୍ଦିର ପ୍ରତିଷ୍ଠା ହବ, ହଉଥିଲା। ହଁ ସେଆଡୁ କଳସ ବୁଡେଇ ଆସିକି ସମସ୍ତେ ଏଇଠି ଉପମା ତରକାରୀ ହେଇଥିଲା ଖାଇଥିଲୁ ଏବେ।
ଆଚ୍ଛା ଆମର ସେଇ ଅଣ୍ଡା ତରକାରୀ ହେଇଛି ଆଉ ଡାଲମା ହେଇଚି। ଆଉ ବୋଇତାଳୁ ଭଜା ହେଇଥିଲା, ଏମିତି ଆଉ। ଆପଣଙ୍କର କୋଉ ମନ୍ଦିର ପ୍ରତିଷ୍ଠା ହଉଛି?
ତ୍ରିନାଥ ମନ୍ଦିର।
ତ୍ରିନାଥ ମନ୍ଦିର, ଆପଣଙ୍କ ଘରେ କିଏ କଳସ ବୁଡେଇଛନ୍ତି କି?
ହଁ ଏଇଟା ଆମ ଅଫିସ୍ ରେ ହଉଛି ସବୁ ମିଶିକି ଯାଇଥିଲେ ସବୁ। ମୋ ମା ଯାଇଥିଲା।
ଉଁ -ହୁଁ।
ହୁଁ-ହୁଁ-ହୁ
ଆଉ ଆପଣଙ୍କ ବାପା କଣ କରନ୍ତି?
ସେ ଫରେ ଅପ୍ ଫରେଷ୍ଟ ଅଫିସ୍ ରେ ଜବ୍ କରିଚନ୍ତି।
ଆଛା, ହଁ ଆପଣଙ୍କ ଭାଇ ଭଉଣୀ କେତେ ଜଣ?
ନାଁ ଭାଇ ନାହାନ୍ତି ଆମେ ଦି ଭଉଣୀ। ମୁଁ ସାନ ମୋ ବଡ ଭଉଣୀ ଅଛି ସେ ଯାଇଛି ତା ଡିଉଟି।
ଜବ୍ କରୁଚନ୍ତି?
ହଁ ସିଏ ପଡୁଚି ପିଜି କରୁଚି ଏପଟେ ହଁ ଯୋଉ ଆକାଉଣ୍ଟ ମାନେ କାମ କରୁଚି। ମାର୍ବଲ ଦୋକାନରେ ବିଲ୍ ବାହାର କରୁଛି ଆଉ।
ଓ ହ ଭଲ।
ଘରେ ବସିବା ଅପେକ୍ଷା ସେ ଗୋଟେ
ହଁ ନିଜ ଉପରେ ନିଜ ସେ ମାନେ କାହିଁ ଅନ୍ୟ ଉପରେ ମାନେ ନିର୍ଭର କରିବେ ନିଜେ ଆତ୍ମ ନିିର୍ଭରଶୀଳ ହବାଟା ତ ବହୁତ୍ ଭଲ କଥା। ଯୋଉ ମାନେ ନିଜ ନିଜ ମନରେ ନିଜେ ଯାହାବି କିଛି ବି କିଣିକିନା ଖର୍ଚ୍ଚ କରିପାରିବେ। କି ଖାଇ ପାରିବେକି ଲଗେଇ ପାରିବେ। ପିନ୍ଧି ପାରିବେ ଆଜିକାଲିତ ପଇସା ନଥିଲେ କିଛିହିଁ ନାହିଁ।
ହଁ ଆମେବି ବଡ ହେଲୁଣି କେତେ ଆଉ ବାପା ମାଙ୍କୁ ମାଗିବୁ।
ହଁ।
ଉୁଁ ହୁଁ ଆଉ କଣ କୁହନ୍ତୁ?
ହଁ ଆପଣଙ୍କ ଆଡେ କଣ ସବୁ ଯାତ୍ରାହୁଏ।
ଆମ ଆଡେତ ସବୁଯାତ୍ରା। ପର୍ବପର୍ବାଣି ପର୍ବପର୍ବାଣି ଯେତେ ସବୁ ଅଛି। ଆମ ଆଡେ ସବୁ ଉୁଁ ଉୁଁ ହୁଏ।
ଆପଣ ଯୋଉ ଯାତ୍ରା ଦେଖିଯାଆନ୍ତି ନାଚ ଦେଖିଯାଆନ୍ତି କେବେ?
ନାଁ ନାଁ ଏରା ମୁଁ ଦେଖେନି ପାଖରେ ପଡେଯେ। ହଉଛି ଆମର ପାଖରେହୁଏ ହଉଛି। ଆମେ ଯାଉନା କିନ୍ତୁ।
ହୁଁ ହୁଁ ମୁଁତ ଯାଏନି ମତ ମୋତେତ ମୋତେବିତ ଯାତ୍ରା ଭଲଲାଗେନି ନାଚପାର୍ଟି କିନ୍ତୁ। ଅଁ ବେଳେ ବେଳେ ସେମିତି ଗଲେ ଏମିତି ଗଲେ କାଁ ଭାଁ ଉୁଁ ଉୁଁ। ହୁଁ ସେଇ ମେଲୋଡି ଟିକିଏ ଦେଖିକିନା ପଳେଇଆସେ ନାଚ ଦେଖେନି।
ଉୁଁ ହୁଁ ମୋ ମୋ
ଇଏତାର ରାତି ଅନିଦ୍ରା ହେଇକି ଦେଖୁଥିବ।
ଉଁ ବାପାବୋଉ ଯାଆନ୍ତି ଆମକୁ ଛାଡିକି ଯାଆନ୍ତି ଦେଖିକି ଆସନ୍ତି। ଏଇଠିବି ଷ୍ଟାପ ଆଣ୍ଟି ଜଣେ ଅଛନ୍ତି ତାଙ୍କରବି ଯାଆନ୍ତି। ସେଠୁ ଆମେ ଏରାକିଏ ଦେଖିଆ ଆଜିକାଲି ଛୁଆହେରିକାକୁ ଭଲ ଲାଗେନି।
ହଁ ଏବେତ ସବୁଖାଲି ଉୁଁ ମୋବାଇଲ ଦେଖୁଚନ୍ତି ଆ ଆଉକିଏ ଦେଖୁଚି।
ହଁଅ ଅଁ।
ଆମେତ ସେମତି କଣ ଯାତ୍ରା ଦେଖିନି ମୁଁ ଘରେ ସେମତି ଫିଲ୍ମ ଦେଖେ ଖାଲି। ଏବେ ସିନା ମୋବାଇଲ ହେଲା ଆଗରୁସବୁ ଟିଭି ଲଗେଇକିନା ଆମେସବୁ ଦେଖୁ। ଟିଭିିରେ। ମତେ ଭୂତଫିଲ୍ମ ବହୁତ ଭଲଲାଗେ ମୁଁ ସବୁବେଳେ ଭୂତଫିଲ୍ମ ଦେଖିବି। ଆଉ ଭୂତଫିଲ୍ମ ଦେଖିରା ରାତିରେ ଖାଲି ବାଉଳି ହେବି ମୋ ବୋଉ ଖାଲି ଚିଡୁଥିବ ହେଇକିନା। କଣ ପାଇଁ ଦେଖୁଛୁ ଉୁଁ କାହିଁକି ରାତିରେ ବାଉଳି ହଉଚୁ ମତେଭାରି ଡରମାଡେ ମୁଁ ଜମା ପଦାକୁବି ବାହାରକୁ କ ଆଉ ଯିବିିନି ଏବେବି ସହ ମୁଁ ଯାଉନି ବାହାରକୁ ମୁଁ କାହାକୁ ନଡାକିଲେ ଯିବିନି ଏକୁଟିଆ ମତେ ଡରଲାଗେ।
ମୁଁବି
ବହୁତ ମତେ ମନ ମତେ ଡରଲାଗେ ଭୂତକୁ ଏମତି କହୁକହୁ କହିଦେନି। ସୁଣିଆକୁ ବହୁତ ଭଲଲାଗେ ମୁଁ ଖାଲି ସବୁବେଳେ ମୋ ମା ଜେଜେବାପା କି ଜେଜେ ଜେଜେ ମାଆଙ୍କୁ ସବୁବେଳେ ପଚାରୁଥିବି। ମା ଟିକିଏ କହୁନୁ ଟିକିଏ ଭୂତକଥା ଟିକିଏ କହୁନୁ ଭୂତକଥା ଟିକିଏ କହୁନୁ। ହଁ ମା ତାର କହିବ ସବୁବେଳେ ଭୂତକଥା ମୁଁ ଟିକିଏ ଶୁଣେ ମତେ ଭଲଲାଗେ। ଆପଣ ଭୂତ ପ୍ରେତ ଉପରେ ବିଶ୍ଵାସ କରନ୍ତି।
ମୁଁତ ହଁ ମୁଁ ବିଶ୍ୱାସ କରେ ବାପା ଚିଡନ୍ତି।
ହଁ ହଁ ନା ମୁଁ ବି ଟିକେ ହେମିନ୍ତି ବିଶ୍ଵାସ କରେ। ଉଁ ଯାହାହେଲେ ବି ଅଛି ନା ଆଉ ଯଦି ସକରାତ୍ମକ ଶକ୍ ତି ଅଛି ନକରାତ୍ମକ ଶକ୍ତି ବି ଅ କିଛି ନା ତ କିଛି ତ ଗୋଟେ ଅଛି ନା ଆମେ ସିନା ଖାଲି ଆଖିରେ ଦେଖି ପାରୁନେ ତାକୁ ଆଉ ମୁଁ ତ ଶୁଣିଚି ମତେ ଯେ ଶୁଣାଏ ଏଇଠି ପାଖରେ। ସିଏ ସେମିତି କୁଆଡେ ଆଗରୁ ସେମିତି ବାହାରିବେ କୁଆଡେ ବାଲି ଫୋପାଡିବେ। ନହେଲେ ନାଇଁ ଯୋଉ ଗଛ ଡାଳ ବହୁତୁ ଜୋରେ ପୁରା ହଲେଇବେ ଗଛ ପୁରା ଶୁଆଇଦବ ପୁରା କୁଆଡେ ଉପରେ ମାନେ ସାମ୍ନାରେ ବି କୁଆଡେ ଆସିକିନା ଠିଆ ହେଇ ପଡେ ପୁରା। ଚୁଟି ଫୁଟି ପୁରା ଖୋଲା କରିକି କୁଆଡେ ଦେଖିଚନ୍ତି ବୋଲି କହୁଚନ୍ତି।
ଦେଖା ଯାଏନି ଭୂତ କଣ ଦେଖା ଯାଏ ଭୂତଟା ଗୋଟେ ସ୍ପିରିଟି ଭଳିଆ ସେ ସେଟା ଗୋଟେ ମାନେ ଭୁଟ ଅଛନ୍ତି।
ତ ମୋ ମା ତ ତାର କୁହେ ମତେ ଶୁଣିବାକୁ ଭଲ ଲାଗେ ମୁଁ ଟିକେ ଶୁଣେ ଆଉ।
ମୋ ବୋଉ ମୋ ବୋଉ ବି କୁହନ୍ତି।
ହୁଁ ହୁଁ।
ଯେ ଦେଖିଥିଲା କୁଆଡେ। ଯାଇଥିଲା କୁଆଡେ ତାଙ୍କ ଗାଁରେ ନାଟ ଦେଖିବାକୁ ଯେ ଆଉ ସେଇପଟେ ସେ ଆଗେ ଆଗେ ଯାଉଚି ସେ ତ ଆଉ ସା ସେ ଯାଉଚନ୍ତି ତାଙ୍କର। ତା ମା ହୋଉଚି ହେଁ ତାମ୍ ଖୁଡି ହେରିକା ସମସ୍ତେ ପଛେ ପଛେ ଯାଉଚନ୍ତି।
ହଁ ଏମତି ତ କୁହନ୍ତି ଆମେ ଦେଖିଛୁ ଆମ ଆଗରେ ଆସିକି ଠିଆ ହେ ପଲେ ଇଏସିଏ। ମୁଁ କହିଲି ଭଗବାନ୍। ଆଉ ସେମାନେ ତ ଦେଖିକିନା କିଛି ହୋଉନାହାନ୍ତି ଆଉ ମୁଁ କହିଲି ମୋ ଆଗେ ଯଦି ଯିଏ ଆସିଲା ହାରି ମୁଁ ଏକାଥରେ ମାନେ ହାଟ୍ ଚୋକ ବାହାରି ପଡିବ ମୋର ଲାଗିଲାାଣି।
ହଁ ଆମର ପୁରା ଏଇଥରେ।
ସେ
ଆମର ଏଇଠି ଥରେ କଣ ହେଇଥିଲା ଯେ ଗଛ। ହଁ ତାଳ ଗଛରେ ଭୁତ୍ତ ରୁହନ୍ତିନେହିଁ କି ହେଲା।
ହୁଁ ହୁଁ ହୁଁ।
ହୁଁ ମୋ ବୋଉ କୁହେ ତାଳ ଗଛରେ ଭୂତ ରହନ୍ତି। ଏଇଠି ଆମର ଶାଗୁାନ ଗଛ ପିଜୁଳି ଗଛ ଟେ ଥିଲା ସେ ପିଜୁଳି ଗ ଗଛରେ ବସିଗଲା ନା ଭଲ ପିଜୁଳ ଗଛ ଟା କିଛି ମାନେ ଇଏହେଇ ନଥିଲା। ଭାଙ୍ଗି ଗଲା ଯେ ପୁରା ଆମ ଘର ଉପରେ ପୁରା।
ହଁ ପା ସିଆଡେ। କୁହନ୍ତି କଣ ଓଥରା ଚଢୋଇ କୁଆଡେ ବସିପଇଲେ ଡାଳ ଭାଙ୍ଗିଯାଏ ବୋଲି।
ହଁ ସେ ଓଥରା ଚଡୋଇ ମୁଁ
ହୁଁ କୁହ ଯୋଉ ଝୁଅ ଗୁଡାକ ମାନେ ବାହା ହେଇନଥିବେ ମାନେ ମରି ସେଇରାକ କୁଆଡେ ଓଥରା ଚଢୋଇ କୁଆଡେ ଗଛ ଡାଳ ରେ ବସି ପଇଲେ ସେଇଡା ଡାଳରେ ଭାଙ୍ଗିଯାଏ ବୋଲି।
ହଁ ସେଇରା ଭୂତ ନା।
ହଁ।
ହୁଁ ସେଇରା
ହୁଁ-ହୁଁ ମତେ ତ ଭାରି ଡର ମାଡେ।
ହଁ କୁହନ୍ତି।
ଆପଣ ଏକୁଟିଆ କେବେ ବାହାରକୁ ଯାଇପାରିବେ ରାତିରେ?
ମୁଁ କେବେ ଯାଏନି ଆମର ତ ଏଇଠି କଣ କହିଲ ଭାଲୁ ଏରିଆ ଟା ହେଲା ଖାଲି ଭାଲୁ ବାହାରୁଚନ୍ତି। ମାନେ ଯେମ୍ତି କୁକୁର ସେମ୍ତି ଭାଲୁ ଖାଲି। ହୁଁ ମଝିରେ ଥରେ ଗୋଟେ ବର୍ଷ
ଦେଖିଚନ୍ତି କେବେ ଭାଲୁ ଆଖିରେ ନା ନାଇଁ?
ମୁଁ କେବେ ଦେଖିନି କିନ୍ତୁ ଆସିଚି ଏଇଠିକି ଥରେ ଆଇଥିଲା ଜଣେ ଆଣ୍ଟି ଆମ ଅଫିସ୍ ରେ ଏଇଠି ଯୋଉ ପତାକା ଯୋଉ ଉତ୍ତୋଳନ କରାଯାଏନି ପିଣ୍ଡିବ ଜାଣିଚ? ଆମ ଅଫିସ୍ ଆଗରେ ସେମ୍ତି ଥିଲା ଆ ସେ ଗେଟ୍ ଭିତରକୁ ପ ଶିଲା ବେଳକୁ ଆ ଫାଷ୍ଟ ଅଫିସ୍ ପଡେ ତା ଆଗରେ ସେ ପିଣ୍ଡିଟା ସେଇଠି ବସିଚନ୍ତି ସେ ଆଣ୍ଟି ସେ ହଉଚି କଣ ହେଲା ଯେ ଭାଲୁ ଟା ହଉଚି ବଡ ଭାଲୁଟେ ସିଏ ଗେଟ୍ ଭିତରେ ପଶିଲା ବାହାରେ ଲୋକମାନେ କହିଲେ ଫରେଷ୍ଟ ଅଫିସ୍ ଭାଲୁ ଗଲା। ଭାଲୁ ଆସୁଚି ସେ ଆଣ୍ଟି ତାଙ୍କୁ କେମ୍ତି ଶୁଭିଲା ଯେ ସେ ପୁଣି ଫୋନ୍ ରେ କଥା ହଉଥିଲେ ତାଙ୍କ ଶୁଭିଲା ସେ ଭାଲୁ ଆଉଚି ବୋଲି ସେ ହଠାତ୍ ଅନେଇ ଭାଲୁଟା ପୁରା ପାଖାପାଖି। ସେ ଚପଲ୍ ଫପଲ୍ ଫୋପାଡିକ ଦୌଡିଚନ୍ତି ତାଙ୍କ ରୁମ୍ କୁ ଆମେ ମୋ-ମୋ ବୋଉ ବି ତାଙ୍କ ରୁମ୍ ରେ ଥିଲା ଟିଭି ଦେଖୁଥିଲା ଆ ଆମେ ଆମ ଘରେ ଥିଲୁ ମୋ ଦେଇର ମୋର ସିଏ କଣ କହିଲେ-କହିଲେ କବାଟ ଦେଇଦିଅ ଭାଲୁ ଯାଉଚି।
ହଁ କଣ କହିଲେ ଆମ ଗାଁ ଆଡ଼େ ବି ଭାଲୁ ଆମର ମାନେ କଣ କହିଲେ ଏପଟେ କାଜୁ ବଣ ତ କାଜୁ ଖାଇବା ପାଇଁ ମାନେ ଭାଲଗୁରା ପଳେଇ ଆସନ୍ତି। ଥରେ ତିନିଟା ଭାଲୁ ମାନେ ଦିନ ବେଳା ପଳେଇ ଆସିଥିଲେ ଆଉ ମାନେ ଯିବାକୁୁ ଆଉ ବା ଟ ପାଇଲେନି ଗାଁ ଭିତରେ ପଶିଗଲେ ଆଉ ସବୁ ଲୋକ ମାନେ ଖାଲି ତଡିଲେ। ସେ ଆଉ ଯିବାକୁ ବାଟ ନ ପାଇଲା ମାନେ ଲୋକମାନଙ୍କୁ ବି ମାନେ ଆକ୍ରମଣ କଲେ। ଭାଲୁ ଗୁଡାକ ସିଏ ତାଙ୍କଠି ମାନେ ବିପଦ ପଇଲେ ସେମାନେ ରାମ୍ପିବେ ନହେଲେ ସେମାନେ ଆଉ ଅ ଖାଲିଟାରେ ସେମ୍ତି ଆକ୍ରମଣ କରିବେ କି ଆଉ ତ ଲୋକମାନେ ତଡିଲେ ତା ହାବୁଡା ଯିଏ ପଡିଲା ତାକୁ ରାମ୍ପିଲା। ଏମ୍ତି ଗୋଟେ ଝିଅ ମାନେ ଛୋଟ ଝିଅଟେ ଗାଧେଇକିନା ଆସୁଥିଲା ତା ହାବୁଡାରେ ପଡିଗଲା ସିଏ ଆଉ କୁଆଡେ ଯିବ ଭାବି ପାରିଲାନି ଏମ୍ତି ଠିଆ ହେଇ ପଇଲା ଭାଲୁଟା ଆସିଲା ମାନେ କଣ କହିଲେ ତା ପେଟରେ ପୁରା ନଖ ପୂରେଇ ଦେଲା। ଆଉ କିଛି ମାନେ କରିନି ତାକୁ କିନ୍ତୁ ପେଟରେ ପୁରା ନଖ ପୂରେଇ ଦେଲା।
ଝିଅଟା ବଞ୍ଚିଲାନି ନା?
ଅ ହଁ ଖାଲି ବେଶୀ କିଛି କରିନଥିଲା ଖାଲି ନଖ ପୂରେଇ ଦେଇଥିଲା ଆଉ। ଆଉ ଫୁଣି ସାଙ୍ଗେ-ସାଙ୍ଗେ ପଳେଇଲା ସେ ତ ଲୋକମାନେ ତଡୁଚନ୍ତି ନା ପାଟି କରିକି ସେ ଖାଲି ନଖ ପୂରେଇ ଦେଇଚି ଲୋକମାନେ ପାଟି କରିଦେଲେ ସେ ପଳେଇଲା। ପଳେଇଲା ତାକୁ ସାଙ୍ଗେ-ସାଙ୍ଗେ ମେଡିକାଲ୍ ନେଇଗଲେ ଆଉ।
ହୁଁ ହଁ ଆମର ପୁରା ସେମ୍ତି
ମୁଁ ସେମିତି ଭାଲୁ ଫାଲୁ ରାମ୍ଫି ରୁମ୍ଫା ଦିଏ ଯେତୋଓଳେ ଯାଆନ୍ତି ଜଙ୍ଗଲ କୁ ମାନେ କାଠ ଫାଠ ଆଣିବାକୁ।
ଓ ଭାଇରେ? ଏଇ ଭାଲୁୁରାତ ଏମତି କରନ୍ତି ଯେ ମା କଣ କହିଲ ଏଇ ଆମ ସାଇ ଭିତର ଆଡେ ଆମେ ଯୋଉଠି ଅଛୁ ହେଟି ପ୍ରବଳ ଜଙ୍ଗଲ। ଆମ ଘର ପାଖରେ କାଜୁ ଜଙ୍ଗଲ ଟା ବି ଅଛି ସେଇପଟେ ଭଲ ଯିବା ଆସିବା କରେ। ମୁଁ କେବେ ଦେଖିନି ମୁଁ ଯୋ ମୁଁ ଗୋଟେ ଯୋଉଟା ଟିଉସନ କରି ଯାଉଚି ସେଇପଟେ ଭାଲୁ ଯିବା ଆସିବା କରେ।
ଓହୋ ଆ ହଉ ଶୁଣନ୍ତୁ ମାମା ଡାକୁଚି ଖାଇ ବିି ଯାଉଚି।
ହଉ ଫ୍ରି ହେଲେ ଫ୍ରି ହେଲେ ମୁଁ କଲ୍ କରିବି।
ହଉ ହଉ।
ହଉ।